ହ୍ୟାଲୋ।
ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ ଆଉ ଆପଣ କଣ ଟିଫିନ୍ ସାରିଲେ କି?
ଶୁଭ ଶ ଟିଫିନ ସାରିଲେ କି ଆପଣ?
ଆଜ୍ଞା ଆଜ୍ଞା ସାର୍ ଜଳଖିଆ ଖାଇ ସାରିଲିଣି ଆଉ ଆପଣ କଣ ଖାଇଛନ୍ତି?
ମୁଁ ବର୍ତ୍ତମାନ କଣ ଯେ ଖାଇନି କିଛି ଯାହା ଖାଇଛି ମାନେ ଦିନରେ ମାନେ ମଧ୍ୟାହ୍ନରେ ଏକା ଆପଣ କଣ କହିଲେ ଜଳଖିଆରେ?
ମୁଁ ଉପମା ଖାଇଲି ପା।
ଉପମା।
ଉପମା ଆଉ ଏଇ ଚକୁଳି ଖାଇଲିି ତ
ହୁ ଚକୁଳି ମାନେ ବିରି ଚକୁଳି ନା?
ଆଜ୍ଞା। ଆଉ କଣ କରୁଛନ୍ତି ତ ଏବେ?
ବର୍ତ୍ତମାନ ଏବେ ବସିଛି ବାହାର ଏକା ଆଉ। ଆପଣଙ୍କ ସିଆଡେ କ୍ଲାଇମେଟ କେମିତି ମାନେ ପାଗ?
ପାଗଟା ସାର ଟିକେ ଗୁଳି ଗୁଳିଆ ହେଇକି ଅଛି। ବର୍ଷା ତ ସକାଳୁ ଲାଗି ରହିଥିଲା ଏବେ ଟିକେ ଛାଡିଛିି। ଆଉ ଠିକ ଅଛି ତିନି ଚାରି ଦିନ ହେଲାଣି ଲଗାତାର ତ ବର୍ଷା ଲାଗି ରହିଛି ଆଉ।
କଣ ଏବେ କଣ କଣ ଆପ ପଢା ପଢି ଆପଣ କଣ ଏବେ ଚାଲିଛି ନା କଣ ସରିଲାନି?
ମାନେ ଏବେ ତ ମୋର ଚାଲିଛି ମୁଁ ଏବେ ଉଁ ପଢୁଛି ଏଇ ଯୋଉ ଡିପ୍ଲୋମା କରୁଥିଲି।
ଉଁ ବିଟେକ୍ କରୁଛନ୍ତି ଏବେ?
ଡିପ୍ଲୋମା ପରେ ଏବେ ମୁଁ ଆଉ ଜଏନ କରିନି ଅଛି ଆଜ୍ଞା।
ଆଜ୍ଞା। ଆଜ୍ଞା ହେଲେ ଆପଣ ମାନେ ଆପଣଙ୍କ ସ୍କୁଲ ବିଷୟରେ ମାନେ ବିଦ୍ୟାଳୟ ବିଷୟରେ କଣ କହିପାରିବେ କୁହ।
ସ୍କୁଲ ବିଷୟରେ ମୁଁ ମୋର ପିଲାଦିନର ସ୍ମୃତି ରହିଛି ମୋର ସ୍କୁଲ। ଆଜି ମଧ୍ୟ ମୋ ମନରେ ସତେଜ ହେଇକି ଅଛି ସାର୍।
ଆଚ୍ଛା।
ପ୍ରତିଦିନ ସକାଳେ ବହି ବସ୍ତା ଧରି ସାଙ୍ଗମାନଙ୍କ ସହ ବିଦ୍ୟାଳୟକୁ ଯିବା। ପ୍ରାର୍ଥନା କରିବା ପ୍ରାର୍ଥନରେ ସେଇ ଯୋଗଦାନ ଦେବା। ଶିକ୍ଷକ ମାନଙ୍କ ପାଠ ପାଠ ଶୁଣିବା ପାଇଁ। ମାନେ ମୋ ପାଇଁ ବହୁତ ଆନନ୍ଦ ଦାୟକ ଥିଲା ସାର୍।
ହୁଁ।
ଆଜ୍ଞା ଆଉ ମଧ୍ୟାହ୍ନ ଆଜ୍ଞା ଆଜ୍ଞା ପିଲାଦିନ ତ ଆଉ କେବେ ଫେରି ହବନି। ସେଇ ସ୍କୁଲ ସେଇ ଆମର ସେଇଆ ମାନେ ଆମର ଏଇ ଯୋଉ ବିଦ୍ୟାଳୟ ସେଇଟା ତ ଆମେ ଆଉ କେବେ ପାଇପାରିବାନି ସାର୍। ଯାହା ବିତି ଯାଇଛି ବିତି ଯାଇଛି। ଆଉ ଏଇ ଯୋଉ ଆମର ମଧ୍ୟାହ୍ନ ବିରତରେ ବିର ଭିତରେ ଯୋଉ ଆମର ସମସ୍
ମାନେ ମଧ୍ୟାହ୍ନ ଭୋଜନ ହୁଏ ଯାହାକି ହଁ ଆଉ ଆମ ଇଏ ବା ଯି ହଁ ମାନେ ଯାହା ମାନେ ଖେଳ ଛୁଟି ମାନେ ବ
ଆଜ୍ଞା ଆଜ୍ଞା ଖାଇବା ଛୁଟି ହୁଏ। ମଧ୍ୟାହ୍ନରେ ଯୋଉ ଖାଇବା ଛୁଟି, ଖେଳ ଛୁଟି ହୁଏ ସମସ୍ତେ ସାଙ୍ଗସାଥି ମିଶିକି ଖାଇବା ଖେଳକୁଦ କରିବା। ସେ ସବୁ ଆଉ ତ ଭୁଲି ହଉନି ପୁରା ମନରେ ରହିଯାଇଛି। ମନେ ପଡେ ସେ ସବୁ ଆଜି ମଧ୍ୟ ସେ ସବୁ ଜିନିଷଟା ବହୁତ ମନେ ପଡେ।
ଆଏ
ଆଉ ଜାଣିଛନ୍ତି ଥରେ ଆମର ଅ ବିଦ୍ୟାଳୟରେ ବାର୍ଷିକ ଉତ୍ସବରେ ମୁଁ ଗୀତ ଗାଇଥିଲି।
ବାର୍ଷିକ ଉତ୍ସବ ମାନେ ହଁ ମୁଁ ଜାଣିଛି ମାନେ ବର୍ଷକୁ ଥର ବାର୍ଷିକ ଉତ୍ସବ ହୁଏ। ସବୁଠି ହୁଏ ମାନେ ଡିବାଇଟ କୁଇଜି ଏ ଟାଇପର ହୁଏ ଗି ତ ଖେଳ ଏଇ ଟାଇପ ସବୁ ହୋଇଥାଏ। ଡ୍ୟାନ୍ସ ନାଚ ଆ ଆପଣ ବି ଗୀତ ଗାଇଥିଲେ ଯାହା ହୋଉ ମୁଁ କହିନି ପାର୍ଟିସିପେଟ୍ କରିଥିଲେ ଭାଗ ନେଇଥିଲେ ଆପଣ? ଆ ଆପଣ କାଇଁତିରେ ଭାଗ ନେଇଥିଲେ ମାନେ ଗି ହଁ ପ୍ରାଇଜ ବି ଆଣିଥିଲେ ଆପଣ। ହଁ କଣ ଆପଣ ମାନେ ଫାଷ୍ଟ ହେଇଥିଲେ ନା କୋଉ ଇଏରେ।
ହଁ ଆଜ୍ଞା ମୁଁ ପ୍ରଥମ ପ୍ରଥମ ସ୍ଥାନରେ ମୁଁ ଜିତିଥିଲି ଏବଂ ପୁରସ୍କାର ମଧ୍ୟ ପାଇଥିଲି। ଆଉ ସେଇ ଦିନ ଟା ମୋ ଜୀବନର ଏକ ଅଭୁଲା ସ୍ମୃତି ସାର୍।
ଆଜ୍ଞା ଆଜ୍ଞା ଆନନ୍ଦପୂର୍ଣ୍ଣ ମେଳା ମାନେ ଇଏ ବୁଝିବେ ଆଉ ଏବେଆପ ଆପଣ କଣ ମାନେ ଆପଣ କଣ କରିବାର ପ୍ଲାନିଂ ଅଛି ନା କଣ ନା ଏବେ କଣ କରୁଛନ୍ତି କିଛି ନାହିଁ କି?
ଆଉ ଆପଣଙ୍କର ପିଲାଦିନର ବିଦ୍ୟାଳୟ ର ବିଷୟରେ କିଛି କୁହନ୍ତୁ?
ବିଦ୍ୟାଳୟ ନାଇଁ ମାମ ମାନେ ସେ ଟାଇମ ତ ଆସିବନି ଯାହା ଏବେ ମନ ପକଉଚି। ବର୍ତ୍ତମାନ ପିଲାଦିନେ ଆମେ ତ ଯାଉଥିଲୁ ମାନେ ବିଦ୍ୟାଳୟ ଯାଉଥିଲୁ କିନ୍ତୁ ମାନେ ସେ ମଜା ଅଲଗା ଆମ ବିଦ୍ୟାଳୟ ଆମ ସମୟରେ ମାନେ ଆମେ ଯେତିକି ମାନେ ମିଶିକିରି ଯାଉଥିଲୁ। ଆମ ମାନେ ଅଜାଣତରେ କେବେ ବି ଛୋଟି ହେଇନି ମାନେ ଛୁଟି ଦିନ ମାନେ କଉଦିନ ଫଙ୍କସନ ଥିଲେ। ମନର ଗଣେ ଚଉଟି କାଲି ଅଛି ଆଜି ବି ଆମେ ଯାଇକି ପାର୍ଟିସିପେଟ କରୁଥିଲୁ ଯୋଉ ପାଞ୍ଚ ଜଣ ଚାରି ଜଣ। ଆଉ ଅ କ୍ଲାସ ଟିଚର ମାନେ ମାନେ ଯିଏ ଆମର ମାନେ ଶି ଶିକ୍ଷକ ଥିଲେ ତାଙ୍କ ଥିଲେ ବି ବହୁତ କ୍ଲୋଜ ଥିଲୁ, ଯାହା ଦ୍ଵାରା ତାଙ୍କେ ବି ଆ କୁ ସେମାନେ ଆମକୁ ମାନେ କଣ ଉଁ ବାର୍ଷିକ ଉତ୍ସବ ହଉ ମାନେ ପୂଜା ଯାହାବି ହେଲେ ଆଗଠୁ ମାନେ କରେଇତେ ତମେ ଆସିକିରି ଏକା ମାନେ ଇଏ କରିବ ମାନେ ଦାୟି ତ୍ୱ ଗୋଟେ ଦିଅନ୍ତି ଯାହା ଦ୍ଵାରା ଆମେ ଏ କରିଥାନ୍ତୁ। କିନ୍ତୁ ତମ ବିଦ୍ୟାଳୟରେ ବାଛା ଯାଇଥିବ ଯାହାକି କି ସେତେବେଳୁ ବାଛା ହୁଏ ଖାଦ୍ୟ ମନ୍ତ୍ରୀ। ଉଁ ମୁଖ୍ୟମନ୍ତ୍ରୀ ଏ ଏ ଜାଗା ଗୁଡିକ ବି ଆପଣଙ୍କ ବିଦ୍ୟାଳୟରେ ବାଛା ଯାଇଥିବ।
କୋଉମାନେ ଯେପରିକି ଆମେ ମାନେ ଏଇ ଯୋଉ ଆମର ପିଲାଦିନର ବିଦ୍ୟାଳୟ ଆମକୁ କଣ ମାନେ ଶି କ୍ଷା ଶୃଙ୍ଖଳା ଓ ଭଲ ବ୍ୟବହାର ମୂଲ୍ୟ ଶିଖାଇଛି ନା, ନା କଣ କହୁଛନ୍ତି ସେଇ ସୁନ୍ଦର ଦିନ ଗୁଡି ସବୁବେଳେ ମନେ ରଖିବି ସାର୍ ଆଉ ସେଇଟା ଭୁଲି ଆଉ ହୋଉନାହିଁ।
ଆଛା।
ଆଉ ମୋର ପିଲାଦିନର ବିଦ୍ୟାଳୟର ଜୀବନ ବହୁତ ସୁନ୍ଦର ଥିଲା, ଆଉ ଜାଣିଛନ୍ତି ଥରେ ଆମ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହଉଥିଲା।
ବୃକ୍ଷରୋପଣ ହୋଇଥାନ୍ତି ମାନେ
ଆମେ ସମସ୍ତେ ଛାତ୍ରଛାତ୍ରୀ ନିଜ ହାତରେ ଗଛ ଲଗାଇଥିଲୁ।
ମାନେ ଜଣେ ଜଣେ ନିଜେ ଆ ଗଛ ନଗେଇବେ ବଗିଚା କାମ ମାନେ ଉଁ ରହିଥାଏ ଏମିତି ମାନେ ଶନିବାର ସଟର ଡେ ରେ ମାନେ କୋଉଡ଼ା ମାନେ ନଅ, ଦଶଟା ପରେ ଯୋଉ ଘଣ୍ଟାଟି ଥିଲା ସେତେବେଳେ ବୃକ୍ଷରୋପଣ ମାନେ ବଗିଚା କାମ ଥାଏ ଯାହାକି ନିଜ ଗ ଛ କି କିମ୍ବା ଯାହା ଲଗା ଯାଇଥିବ ତାକୁ ପାଣି ଦିଆହେବେ ମାନେ ଗଛକୁ ମାଟି ସାଇଜି କରାହବ ପାଣି ଯୋଉପରି ଆସିପାରିବ। ଏଇ ଟାଇପ୍ ର କରାଯାଉଥିଲା ଆମ୍ଭେ ବି କରିଛୁ ଜାଣିଛୁ ଆମେ।
ଆଜ୍ଞା ଆଜ୍ଞା ଆମର ଶିକ୍ଷକ ମାନେ ଆମକୁ ଗଛର ଉପକାରିତା ବିଷୟ ବିଷୟରେ କହୁଥିଲେ ଏବଂ ନିୟମି ତ ଭାବେ ଗଛର ଯତ୍ନ ନେବାକୁ କହିଥିଲେ। ଆମେ ପ୍ରତିଦିନ ସେଇ ଗଛକୁ ପ୍ରାଣି ମାନେ ପାଣି ଦଉଥିଲୁ ଏବଂ ତାହା ବଡ ହେଉ ଥିବା ଦେଖି ବୋହୁତ ଖୁସି ଲାଗୁଥିଲା ସାର୍ ବୋହୁତ ଖୁସି ହଉଥିଲା ସେ ସବୁ ଦେଖି। ସେଇଦିନ ମତେ ପ୍ରକୃତିକୁ ଭଲ ପାଇବା ପାଇଁ ଏବଂ ପରିବେଶ ର ସୁରକ୍ଷା କରିବା ପାଇଁ ଶିକ୍ଷା ଦେଇଥିଲା। ଆଜି ମଧ୍ୟ ସେଇ ଘଟଣା ମୋର ମନେ ଅଛି ଏକ ସୁନ୍ଦର ଏମିତି ହୋଇ ରହିଚି ସାର୍।
ଆଛା ଆପଣଙ୍କ ବିଦ୍ୟାଳୟ ବୋହୁତ ମଜା ଯାଗାରେ କଟିଚି।
ଆଜ୍ଞା ଆଜ୍ଞ।
ଟାଇମ୍ ଆଉ ମିଳିବନି ଏବେ ବର୍ତ୍ତମାନ କୁ ଯାହା ମାନେ ସ୍ମୁତି ହେଇ ରହିଯିବ ସିନା ଆଉ ମାନେ ଫେରି ପାଇ ପାରିବନି ଆପଣ।
ଆଜ୍ଞା ସେଥିରୁ ଆଉ ଗୋଟେ ଦିନ ବି ଆମର ମୋର ଆଜି ଆଜି ମଧ୍ୟ ମୋର ମନରେ ପୁରା ଅମଳିନ ହୋଇ ରହିଚି। ସେଦିନ ଆମ ଶ୍ରେଣୀରେ ଜାଣିଚନ୍ତି? ମାନେ ଚିତ୍ରାଙ୍କନ ପ୍ରତିଯୋଗିତା ଥିଲା ହୋଇଥିଲା। ମୁଁ ସେଇ ପ୍ରକୃତି ମାନେ ପ୍ରକୃତିକୁ ମୁଁ ଏତେ ଭଲ ପାଏ ଯେ ମୁଁ ପ୍ରତ୍ରରି ମାନେ ଏଇ ଯୋଉ ପ୍ରକୃତିର ଏକ ସୁନ୍ଦର ଚିତ୍ର ଅଙ୍କିଥିଲି। ଶିକ୍ଷକ ମାନେ ମୋର ଚିତ୍ରକୁୁ ବୋହୁତ ପ୍ରଶଂସା କରିଥିଲେ ସାର୍। ଏବଂ ମତେ ପୁରସ୍କାର ଦେଇଥିଲେ ସେଇଦିନ ମାନେ ମୋର ସାଙ୍ଗ ମାନ ମଧ୍ୟ ମତେ ଅଭିନନ୍ଦନ ଜଣାଇଥିଲେ। ସେଇଦିନ ମୁଁ ବୋହୁତ ଖୁସି ହୋଇଥିଲି ଏଇ ଘଟଣା ମୋ ମନର ପୁରା ମାନେ ଆତ୍ମବିଶ୍ଵାସ ବଢାଇଥିଲା ଏବଂ ମତେ ସବୁବେଳେ ଭଲ କାମ କରିବା ମାନେ କରିବାକୁ ପ୍ରେରଣା ପ୍ରେରଣା ଦେଇ। ଥାଏ ଆଜ୍ଞା ଆଜ୍ଞା ତେଣୁ ମୋର ପିଲାଦିନର ବିଦ୍ୟାଳୟର ଏହି ସ୍ମୃତି ସବୁଠାରୁ ଅଧିକ ପ୍ରିୟ ଥିଲା ସାର୍।
ଆଜ୍ଞା।
ହଁ।
ଝାଇ
ଆମର ଏଠିତ ବୋହୁତ ପ୍ରତିଯୋଗିତା ହୁଏ ଆମର ସେଇଦିନ ଗୋଟେ ଦିନ ଆମର କ୍ରୀଡ଼ା ପ୍ରତିଯୋଗିତା ବି ଥିଲା କ୍ରୀଡା ମାନେ ଜାଣିଚନ୍ତି ନା?
ହଁ ମାନେ ଖେଳ କବାଡି ଖୋ ଖୋ ଏ ଟାଇପ୍ ର ହୁଏ। ଏଗୁଡିକ ମୁଁ ଜାଣିଚି ମୁଁ ମୁଁ ବି ଆମ ବିଦ୍ୟାଳୟରେ ଡିଭାଇଡ ରେ ନେଇଥିଲି। କୁଇଜ୍ ରେ ନେଇଥିଲି ଆଉ କବାଡି ଖୋ ଖୋ ଆପଣ ଜାଣିଥିବେ?
ଆଜ୍ଞା ଆଜ୍ଞା ମୁଁ ଦୌଡ ପ୍ରତିଯୋଗତାରେ ନେଇଥିଲି ସାରା।
ଦୌଡ଼ ବି ମୋର ବି ଦୌଡ ଅଛି ଆଜ୍ଞା। ମାଡାମ ଦୌଡ଼ି ଆମର ଗୋଟେ ଇସ୍କୁଲରେ ଫେସିଆଲ ଥିଲା ଏନ ସି ସି ବୋଲି ଥିଲା ଗୋଟେ। ଆପଣ ଜାଣିଥିବେ କି ବୋଧେ ମୁଁ ଜାଣିନି ଏନ୍ ସି ସି ଗୋଟେ ଥିଲା। ମାନେ ସେଇଠାରେ ମାନେ ଦୌଡିରେ ପ୍ରତିଯୋଗିତା ହୁଏ। ଯାହା ମାନେ ଦଉଡ଼ିରେ ଯିଏ ଫାଷ୍ଟ ହୁଏ ତାକୁ ସିଲେକ୍ସନ କରାଯାଏ। ଆକୁ ଏଇ ଏନ୍ ସି ସି ରେ ରଖାଯିବ। ଏତିକି ପିଲା ମାନେ ପଚାଶ ଟା ପିଲା ଅଷ୍ଟମ, ନବମ, ଦଶମ ଧରି ଏ ଟାଇପ ର ଥିଲା।
ଆଜ୍ଞା, ମୁଁ ବି ଏଇ ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲି। ଆରମ୍ଭରେ ମତେ ଭୟ ଲାଗୁଥିଲା ସାର୍, ବହୁତ ଭୟ ଲାଗୁଥିଲା ସତ କହୁଛି। କିନ୍ତୁ ଶିକ୍ଷକ ଓ ସାଙ୍ଗ ମାନ ଯୋଉ ଉତ୍ସାହ ମତେ ଦେଇଥିଲେ ଯୋଉ ସାହସ ମତେ ଦେଇଥିଲେ ମୁଁ ମନ ଲଗାଇ ଦୌଡ଼ି ମାନେ ଦ୍ଵିତୀୟ ସ୍ଥାନ ହାସଲ କରି ପାରିଥିଲି ସାର୍। ପୁରସ୍କାର ପାଇବା ବେଳେ ମୋର ବହୁତ ଆନନ୍ଦ ହୋଇଥିଲା। ମାନେ ସେହିଦିନ ମୁଁ ବୁଝିଲି ଯେ ପରିଶ୍ରମ ହଉଛି ଆତ୍ମବିଶ୍ବାସ ଥିଲା। ସଫଳତା ନିଶ୍ଚୟ ମିଳିବ ମାନେ ଆମର ଆତ୍ମବିଶ୍ବାସ ଥିଲେ ସଫଳତା ନିଶ୍ଚୟ ମିଳିବ। ଆଜି ମଧ୍ୟ ସେଇ ସ୍ମୃତି ମୋର ମନେ ଅଛି।
ଆଚ୍ଛା।
ଆଜ୍ଞା।
ଆପଣଙ୍କ ପିଲାଦିନ ଯାହାକି ଇଏ କଥା ଶୁଣିି ବହୁତ ମାନେ ଆନନ୍ଦ ନାଗିଲା। ଯାହା ଆପଣ କହିଲେ ମୋର ବି ଯାହା ସ୍ମୃତି ଥିଲା ମନେ ପଡ଼ିଗଲା। ।
ଆମର ତ କିଛି ଛୁଆ ଦିନ ର କଥା ଆଉ କାହା ଠୁ ଶୁଣିଲେ ନିଜର ଛୁଆ ଦିନର କଥା ବି ମନେ ପଡ଼ିଯାଏ। ହେଲେ ସେଇଟା ତ ଆମେ କେବେ ଫେରିକି ପାଇପାରିବା ନାହିଁ ନା।
ବେଷ୍ଟ ଲାଇଫ୍ ଥିଲା ଏଇ ସ୍କୁଲ ଲାଇଫ୍। ଯାହା କି ମାନେ ବିଦ୍ୟାଳୟ, ଛାତ୍ର ସମୟ ସେତେବେଳର ଟାଇମ ବହୁତ ଥିଲା ଭଲ ଥିଲା। ମାନେ ଏତେ ବି ଇଏ ନଥିଲା। ଏବେ କଣ ନା ଗୋଟେ
ଆଜିି କା ଆଜିି କା ବିଦ୍ୟାଳୟରେ କି ମଜା ମସ୍ତି କରୁନଥିବେ। ସେତିକି ଆମେ ଆମର ଆ ଛୁଆ ବେଳର ବିଦ୍ୟାଳୟରେ ଆମେ ସେତିକି କରିଛୁ। ଆଜ୍ଞା, ସେତେବେଳେ ଦୁନିଆ ଅଲଗା ଥିଲା ଏବେ ଦୁନିଆ ବହୁତ ଅଲଗା ଅଛି ନା। ତା
ହଉ ମ୍ୟାଡ଼ାମ ରହିଲି। ଆପଣଙ୍କ ସହିତ କଥା ହେବାକୁ ବହୁତ ଖୁସି ନାଗିଲା।
ଆଜ୍ଞା, ମୁ ଧନ୍ୟବାଦ ସାର୍, ରଖୁଛି ନମସ୍କାର।
ରହିିଲ୍।